ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ଶୁବୁ
ହଁ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର ଆଜ୍ଞା ଏଇ ବସିଛି ପୋଖରୀରେ ଟିକେ ଆସିକି ବୁଲାବୁଲି କରୁ ଥିଲି ତ। ଆଜ୍ଞା ଆ ଆପଣ କଣ କରୁଛନ୍ତି।
ଆଏ ବୁଲାବୁଲି କରୁଥିଲି ମା ବଜାର ଆସିଥିଲି ତ ସେଥିପାଇଁ।
ଆଜ୍ଞା ଆପଣ ସାର୍ କୋଉ ବଜାର ଯାଇଛନ୍ତି।
ଆଜ୍ଞା ମୁଁ ଆଉ ଯାଇଛି ଟିକେ ଆନ୍ଦପୁରର ବଜାର ଆସିଛି ସେଇଠିକି ଆସିଛି।
ଆଜ୍ଞା ଆପଣ ବଜାର ସାର୍ କଣ ପାଟିିତୁଣ୍ଡ ଶୁଭୁନି ଗୋଟେ ଖାଲି କେଁ ବେଙ୍ଗ କେଁ
ହଉ ଆଜ୍ଞା ରଖନ୍ତୁ ଆଜ୍ଞା ରଖନ୍ତୁ ପରେ କଥା ହେବି। ଆଜ୍ଞା ଆଜ୍ଞା ଆମର ଏଇଠି ଅଛନ୍ତି ପିଲା ଆମର ଏଠି ବହୁତ ଅଜରା ପିଲା ଅଛନ୍ତି ତ ମୁଁ ଟିକେ ଦୂରେଇକି କଥା ହଉଛି।
ଓହୋ ଆପଣଙ୍କ ଗାଁରେ ପିଲାପଲି ଅଛନ୍ତି ବୋଧେ କଥାବାର୍ତ୍ତା ଶୁବୁ ତାଙ୍କର ଆଜ୍ଞା।
ଆ କଥାବାର୍ତା ନୁହେଁ ମାର୍କେଟରେ ଟିକେ ମୁଁ ମାନେ ଟି
ମାର୍କେଟ୍ ଆଜ୍ଞା ଆଜ୍ଞା ଠିକ୍ ଠିକ୍।
ଏ ଗୋଟେ କଟ
ନିହାତି ନିହାତି ଆଜ୍ଞା ମାର୍କେଟରେ ଯେହେତୁ ଅଛନ୍ତି ତ ବ କଥାବାର୍ତ୍ତା ଶୁବୁଥିବ। ତ ସାର୍ ଆପଣଙ୍କୁ ଗୋଟେ କ କି ଆପଣଙ୍କ ଆଡେ ବର୍ଷା ଫର୍ଷା କେମିତି କଣ ହଉଛି। ଆଉ ଆପଣଙ୍କର ଚାଷବାସ କେମିତି କଣ ହେଲାଣି ସାରେ ଏପଟେ।
ଆଜ୍ଞା ଆମର ତ ଚାଷ ବାସ ଆଜ୍ଞା ଏବେ ସରାସ ଚ ସରି ସରିବା ଉପରେ ହେଲାଣି ମାନେ ତଳା ଫଳା ରୁଆ ସଇଲାଣି ତଳି ମରିବା ସରିଲାଣି ତାପରେ ଏବେ ବିଲ ବାଡ଼ି ଚାଷ ହେଇକି ତଳି ରୁଆ ଚାଲିଚି।
ଆଜ୍ଞା।
ଆଜ୍ଞା ଚାଷ ବାସ ଆଉ ଆଜ୍ଞା ଦଶ୍ ପନ୍ଦର ଦିନି ଭିତରେ ଆମ ଆଡେ ସରିଯିବ।
ସରିଯିବ ଆଜ୍ଞା ଆଜ୍ଞା ଆମ ଆଡେ ଆଜ୍ଞା ବର୍ଷାରେ ଯେତେବେଳେ ଅଭାବ ଥିଲା ତ ଏବେ ଯେତେଳେ ବର୍ଷା ପୁରା ପ୍ରଚୁର ପରିମାଣରେ ବର୍ଷା ହେଲା ଏଇ ଦି ଦିନି ତ ବର୍ଷା ଯେହେତୁ ହେଲା ଲଘୁଚାପ ମାଡ଼ିଥିଲା ତ ସାରା ଓଡିଶାରେ ବର୍ଷା ହେଲା ତ ବର୍ଷା ଯେହେତୁ ହେଲା ଏଠି ଆମର ପାଣି ଫାଣି ବହୁତୁ ପୁରା ସମ୍ପୂଣ୍ଣ ହେଇଯାଇଚି ଆଉ ତଳା ଫଳା ଏପଟ ପକେଇଲେଣି ତଳା ଆମର ହେଇ ସାଇଲାଣି।
ଆଜ୍ଞା ଆଜ୍ଞା।
ଆଜ୍ଞା।
ତ ଆଜ୍ଞା ଆଉ ତାହେଲେ ଆପଣ କଣ ଚାଷବାସ କରୁଛନ୍ତି ନା କରୁନାହାଁନ୍ତି।
ହଁ ସେମିତି ଆଜ୍ଞା ଗାଁରେ ରହିଲେ ଯୁ ଟିକେ ସାହାଯ୍ୟ ସହଯୋଗ କରେ।
ଆଜ୍ଞା।
ଆଜ୍ଞା। ଚାଷବାସରେ ଟିକେ ଉଁ ସାହାଯ୍ୟ ସହଯୋଗ କରେ କିନ୍ତୁ ସେମିତି ଉଁ ମାନେ ପୁରା ଯେମିତି କି କୁଁ କୁହନ୍ତି କି ଚାଷ ବାସରେ ପୁରା ଯେମିତି ଏ ଏତେ ବି ମୁଁ ଧୀର ନୁହେଁ ଯେ ଚାଷ ବାସ କରିଦେବି।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ମାନେ ଏ ଖାଲି ଚାଷ ବାସ କରନ୍ତି ନା ପଢାପଢି ବି କରନ୍ତି?
ଆଜ୍ଞା ପଢ଼ାପଢି ମୋର କରୁଥିଲି ମୁଁ ପ ପଢାପଢି କରୁଥିଲି ଏଠି ଖାଲି ଚାଷ ବାସ ତ ଖାଲି ଯେତେବେଳେ ଗା ଗାଁକୁ ଆସେ ଟିକେ ଚାଷ ବାସ କରେ।
ଏଁ କଣ କହିଲେ?
ଆଜ୍ଞା ଏଇ ଗାଁକୁ ଆସିଲେ ଚାଷବାସ ଟିକେ କା କାମରେ ଟିକେ ଲିପ୍ତ ହୁଏ କିନ୍ତୁ ନହେଲେ ମୁଁ ପଢ଼ାପଢ଼ି କରେ।
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆପଣ କୋଉଠି ପଢୁଚନ୍ତି ଏବେ?
ଆଜ୍ଞା ମୋର ଏବେ ପ୍ଲସ୍ ଥ୍ରୀ ସଇଲା ଯୋଉ ଫିଜିକ୍ସ ଅନର୍ଶ ରେ। ମୋର ଏବେ ଗ୍ରାଜୁଏସନ ସରଲା। ଆଜ୍ଞା ଆଜ୍ଞା।
ତ ଆଜ୍ଞା କୋଉ ବିଭାଗରେ କରୁଛନ୍ତି?
ଆଜ୍ଞା ଫିଜିକ୍ସ ଆପଣ ଯେ ଏଁତିଆ ବି ବିଜ୍ଞାନ ବିଭାଗର ଗୋଟେ କରିଥିଲି। ଫିଜିକ୍ସ ରେ ମୁଁ ଆଜ୍ଞା। ଆଜ୍ଞା। ଆଉ ସାର୍ ଆପଣ କଣ କେମିତି ଆପଣ ଆଡ଼େ ଏଥର ପୁ ଯେମିତିକି ରଜରେ କେମିତି କଣ ବୁଲାବୁଲି କଲେ କେମିତି କଣ? କ ଇଏଥର ଆପଣଙ୍କ ଆଡ଼େ କେମିତି କଟିଲା ରଜ?
ଆଜ୍ଞା ଆଜ୍ଞା ସେମ ତି କିଛି ନାହିଁ ଆଜ୍ଞା ରଜ ଆଜ୍ଞା ତିନି ଦିନ ଯେହେତୁ ହୁଏ। ତ ବୁଲାବୁଲି ଟିକେ ଆଜ୍ଞା ସେମିତି ଚାଲିଛି ଆଜ୍ଞା ଅଳ୍ପ ଅଳ୍ପ ମାନେ କଣ କୁହନ୍ତି ନା ଝିଅ ମାନଙ୍କର ଟିକେ ରଜ ଅଧିକ ହୁଏ।
ଆଜ୍ଞା।
ଆଜ୍ଞା ଯେହେତୁ ଆମେ ପୁଅ ତ ଆଜ୍ଞା। ଖାଲି ବୁଲାବୁଲି ଆମେ କରିଥିଲୁ ବୁଲାବୁଲି କରିକି ରଜପାନ ଖାଇଥିଲୁ।
ଆଜ୍ଞା ପୋଡ ପିଠା ବି ଆପଣ ସେପଟେ ଖାଇଥିବେ ଆପଣଙ୍କ ଆଜ୍ଞା ନିହାତି। ଆଉ ସାରେ କଣ କେମିତି ଏଥର ଯେମିତି କିି ଆମର କହିବାକୁ ଗଲେ ଯେମିତି କି ଆମର ପୂଜା ପର୍ବାଣୀ କଥା ଆପଣଙ୍କ ଆଡେ କଣ କେମିତି ପୂଜା ପର୍ବାଣି ସାରେ କେମିତି କଣ ପାଳନ କରାଯାଏ?
ଆଜ୍ଞା ପୂଜା ପର୍ବାଣି କହିବାକୁ ଗଲେ ଗଣେଶ ପୂଜା ବହୁତ ବଡ ଆକାର ହୁଏ କହିବି ଗଣେଶ ପୂଜା କେମିତି କରନ୍ତି?
ଆଜ୍ଞା କୁହନ୍ତୁ ଗଣେଶ ପୂଜା କେମିତି କଣ କେମିତି କରନ୍ତି?
ଆଜ୍ଞା ଗଣେଶ ପୂଜା କଣ କରନ୍ତି ନା ପ୍ରଥମେ ଆଜ୍ଞା ଆପଣ ତ ଜାଣିଥିବେ ପ୍ରଥମେ ମୂର୍ତ୍ତି ସବୁଆଡେ ବନୁଅନ୍ତି।
ଆଜ୍ଞା।
ଆଜ୍ଞା ମୂର୍ତ୍ତି ଆଜ୍ଞା ପୁଣି ମୂର୍ତ୍ତି ଆଜ୍ଞା ଜାଣିଛନ୍ତି ମାନେ ପ୍ରଥମେ ତାକୁ ଛଣରେ ବାନ୍ଧନ୍ତି। ମାନେ ତାକୁ ଆକାର ଦିଅନ୍ତି।
ଆଜ୍ଞା।
ତାପରେ ତାକୁ ଏକ ମାଟିଆ କରନ୍ତି ଗୋଟେ ମାନେ ମାଟିରେ ଅଗାଡି ପ କେଇକି ତାକୁ ଚକୁଟିକି ଏକ ମାଟିଆ କରନ୍ତି।
ଆଜ୍ଞା।
ଆଜ୍ଞା ତାପରେ ତାକୁ କିଛି ଦିନ ଶୁଖି ସାରିଲା ପରେ ତାପରେ ତାକୁ ତା ତାରେ ପ୍ଲେନ କରି ତାକୁ ଦୋ ମାଟିଆ କରନ୍ତି ଗୋଟେ ଚକଟା ମାଟି ଥାଏ। ଆଜ୍ଞା ତାପରେ ନଫାଟିବା ପାଇଁ ତାପରେ କପଡା ପକୁଆନ୍ତି।
ଆଜ୍ଞା।
ତାପରେ ଆଜ୍ଞା ସେଥିରେ ଆଜ୍ଞା କପଡା ପକେଇ ସାରିଲା ପରେ ତାପରେ ଆଜ୍ଞା। ତାଙ୍କର ମୁଣ୍ଡ ଲଗୁଅନ୍ତି ମହାପ୍ରଭୁ ଗଜାନନଙ୍କର। ଆଜ୍ଞା ତାପରେ ଗଜାନନଙ୍କ ମୁଣ୍ଡ ଲଗେଇ ସାରିଲା ପରେ ତାପରେ ଆଜ୍ଞା କଲର କରନ୍ତି।
ଆଜ୍ଞା।
ଆଜ୍ଞା କଲର ଫଲର ସରିଲା ପରେ ତାପରେ ପ୍ରସ୍ତୁତ ହେଇଯାଏ ଆପଣଙ୍କର ଯେମିତି କିି କହିଲେ କି ଆପଣ ଠାକୁର ପୁରା ତିଆରି ହେଇଯାଆନ୍ତି ଠାକୁର ତାପରେ
ଆଜ୍ଞା ଆମ ଆଡେ ତ ପୂଜା ପର୍ବ ସେମିତି। ଏ ବହୁତ ବଡ ବଡ ଆଜ୍ଞା ମାନେ ସାଜସଜ୍ଜା ବହୁତ ଭଲ ଆକାରରେ ହୁଏ ବହୁତ ବଡ ଆ
ଆ ଆଜ୍ଞା ଆଜ୍ଞା।
ଆଜ୍ଞା ତାପରେ ଆଜ୍ଞା ଯୋଉ ଦିନ ପୂଜା ଆଜ୍ଞା ସେଦିନ ସକାଳୁ ସମସ୍ତେ ଗାଧେଇ ପାଧେଇ ନୂଆ ବସ୍ତ୍ର ପିନ୍ଧି ଆଜ୍ଞା ପୂଜା ମଣ୍ଡପ ପାଖକୁ ଆସନ୍ତି।
ଆସନ୍ତୁ ନିହାତି ଆଜ୍ଞା।
ଆଜ୍ଞା ତାପରେ ନନା ଯେତେବେଳେ ଆସନ୍ତି ତାପରେ କଳସ ବୁଡା କାର୍ଯ୍ୟକ୍ରମ ଆରମ୍ଭ ହୁଏ।
ଆଜ୍ଞା।
ତାପରେ କଳସ ବୁଡେଇ ସାରିଲା ପରେ ଯୋଉ କମିଟିର ପିଲା ଥାନ୍ତି କିମ୍ବା ଯୋଉମାନେ ପୂଜା କରିବାକୁ ଚାହାନ୍ତି। ଆଜ୍ଞା ପୂଜା ପୂଜା କରନ୍ତି ନନା ତାପରେ ପୂଜା କରିସାରିଲା ପରେ ତାପରେ ଆଜ୍ଞା ପୁଷ୍ପାଞ୍ଜଳି ଦିଅନ୍ତି ଶେଷରେ। ଆଜ୍ଞା ପୂଜା ଆଜ୍ଞା ବହୁତ ବହୁତ ସମୟ ଧରି ହୁଏ। ମାନେ ଘଣ୍ଟେ ଦେଢ ଘଣ୍ଟା ପ୍ରାୟ ହୁଏ କି ଦୁଇ ତିନି ଘଣ୍ଟା।
ଆଜ୍ଞା ଯେତେବେଳେ ବିସର୍ଜନ ସମୟ ଆସେ ଠାକୁରଙ୍କୁ ବିସର୍ଜନ ଦେଇକି ତାଙ୍କୁ ଜଳରେ ଆହୁତି ଦିଆଯାଏ ତାଙ୍କୁ।
ନାଇଁ ଆଜ୍ଞା ବିଶ୍ୱଜନ ତାପରେ ଆମ ଆଡେ ବି ଆଜ୍ଞା ପୂଜା ସେଦିନ ତାପରେ ଭୋଗରାଗ କରାଯାଏ। ଭୋଗ ଦିଆଯାଏ ଘର ଘରିକା ଆପଣ ଜାଣିଛନ୍ତି ତ ଛୁଆ ସବୁ ମାନେ ମାନେ ଛୋଟ ଛୁଆ ସବୁ ଆସନ୍ତି ନଡିଆ କଦଳୀ ସବୁ ଧରିକି।
ଆଜ୍ଞା ଆଜ୍ଞା ନିହାତି ନିହାତି ଜାଣିଛି।
ସେଇରା ସବୁ ଭୋଗ କରନ୍ତି ଭୋଗ କରିସାରିକି ତା ପରେ ଆଜ୍ଞା ଚୁଡା କଦଳୀ ସେଥିରେ ମିଶେଇକି ନହେଲେ ସେଉ ଆଉ ଟବକା ଜାଣି ଥିବେ।
ଆଜ୍ଞା ସେଉ ଟବକା ଜାଣିଚି।
ସେଇଥିରେ ମିଶେଇକି ଦିଅନ୍ତି।
ଆଜ୍ଞା ଛୋଟବେଳେ ଆଜ୍ଞା ଯୋଉ ସ୍କୁଲ ରେ ଯୋଉ ଲ ମାନେ ଗଣେଶ ପୂଜାର ଯୋଉ ମଜା ଯୋଉ ଆମର ଯୋଉ ଯେତେବେଳେ ବିଦ୍ୟାଳୟକୁ ଯାଆନ୍ତି। ବିଦ୍ୟାଳୟରେ ଯେଉଁ ଶିକ୍ଷକମାନଙ୍କ ସହିତ ଆମ ନିଜର ଅ ସାଥି ମାନଙ୍କ ସହିତ ସାଙ୍ଗସାଥି ମାନଙ୍କ ସହିତ ଯେତେବେଳେ ଗଣେଶ ପୂଜାର ଅ ମାନେ ଗଣେଶ ପୂଜା ଯେବେଳେ ହୁଏ ସେତେବେଳେ ହେଉଥିଲା। ତ ସେ ସମୟର ଅ ସେ ସମୟ ଅଲଗା ଥିଲା। ସେତେବେଳେ ବହୁତ ମାନେ ଆମକୁ ଖୁସି ଲାଗୁଥିଲା କି ଆମେ ଆମ ନିଜ ସମ ସାଙ୍ଗସାଥି ମାନଙ୍କ ସହିତ କରୁଛନ୍ତି। ଏବେ କିନ୍ତୁ ସେ ସମୟ ଆଉ ନାହିଁ ଯେହେତୁ
ଏଟା ତ ସତ କଥା। ଆଜ୍ଞା କୁହନ୍ତିିନି ନା ଫେରଇ ଦିଅନ୍ତୁ ଫେରଇ ଦିଅନ୍ତୁ ମତେ ମୋ ପିଲାଦିନ।
ଆଜ୍ଞା ଆଜ୍ଞା ନିହାତି ସେ ସବୁ ବହୁତ ଉଁ ଭାରି କଷ୍ଟ ଲାଗେ ସେ ସବୁ ଶୁଣିଲେ।
କିଣିଆ କିଣିଆ ଆପଣଙ୍କୁ ବହୁତ କଷ୍ଟ ହବ ପଛ କ
ବହୁତ କଷ୍ଟରେ ଆଜ୍ଞା ନିହାତି ତ ଯେତେବେଳେ ଯେମିତି କହିଲି କି ଆଧ୍ୟାତ୍ମିକତା ଆମର ଥିଲା ସେତେବେଳେ ସମୟରେ କିନ୍ତୁ ଯେତେବେଳେ ସମୟ ସମୟ ଅନୁସାରେ ଲୋକମାନେ ଯେତେବେଳେ ଆଧୁନିକତାକୁ ଆସିଲେ ତ ସେତେବେଳେ ଆଉ ଆ ଆଧ୍ୟାତ୍ମିକତା କମିଗଲା ଲୋକମାନେ ଖାଲି ମୁ କଣ କଲେ ମୋବାଇଲ୍ ଖୋଲିଲେ ମୋବାଇଲରେ ଷ୍ଟାଟସ୍ ଦେଇଦେଲେ କି ଆମର ଏଇ ସବୁ ଠାକୁରଙ୍କୁ ପୂଜା କି ଠାକୁରଙ୍କ
ଆଜିକାଲି ତ ଆଜ୍ଞା ପୂଜା ପର୍ବ ଟିକେ କମ ହଉଛି ଆଜିକାଲି ଯଦି ଦେଖିବେ ସୋସିଆଲ ମିଡିଆ ଟିକେ ବେଶୀ ଚାଲୁଛି।
ଆଜ୍ଞା ସୋସି ହଁ ଏଇ ଯଉ ସୋସିଆଲ ମିଡ଼ିଆ କଥା କହିଲେ କି ଏଇ ସବୁ ଜିନିଷରେ ଯେମିତିକି ଆମେ ଯଦି ଅଧିକ ନିବିଡ଼ ହେଇଗଲେ ତ ଆମର ଅ ଯେମିତି କିି ଆମର ନିଜର ଚିନ୍ତାଧାରା ନିଜର ଚିନ୍ତାଧାରା ଆ ଧୀରେ ଧୀରେ ଧୀରେ ଧୀରେ ଶେଷ ହେଇଯାଏ। ଯେତେ ଆମେ ଏଇ ଯୋଉ ଫୋନ୍ ଠାରୁ କି ମୋବାଇଲ୍ ଠାରୁ ଆ ଦୂରକୁ ରଖିବା ନିଜକୁ ଦୂରେଇ ରଖିବା ସେଇଟା ବହୁତ ବଢ଼ିଆ। ତ ଆମେ ଏଇ ଯେମିତି କିି ଛୋଟ ଛୋଟ ଛୋଟ ପିଲାମାନେ ଅ ଫୋନ୍ ଧରିକି ବସ୍ ଛୋଟ ଛୋଟ ପିଲାମାନେ ଯେମିତିକି ଫୋ ଆଜ୍ଞା ଛୋଟ ଛୋଟ ପିଲାମାନେ ଯେମିତିକି ଫୋନ୍ ଧରିକି ବସନ୍ତି ତ ସେମାନଙ୍କୁ ଆଉ ଘରେ ମନା କଲେ ବି ସେମାନେ ମାନୁନାହାନ୍ତି ଫୋନ୍ ଧରିବାକୁ ମାନେ କାନ୍ଦୁଛନ୍ତି ଇଏ କରୁଛନ୍ତି ଫୋନ୍ ଧରିବାକୁ ଜିଦ୍ ଧରୁଛନ୍ତି। କାରଣ ସେମାନଙ୍କର ସେଇ ଭଳିଆ ସୋମ ମସ୍ତିଷ୍କ ସେଇଭଳିଆ ତାଙ୍କୁ ଇଏ କରିଦେଲେଣି କି ସେମାନେ ମୋବାଇଲ ନ ଦେଖିଲେ ତାଙ୍କୁ ପାଗଳ ଭଳିଆ ଲାଗୁଚି। ଯେମିତିକି ଆମେ ଯେମିତି କିି ଯେମିତି ଗୋଟେ ନିଶା ଦ୍ରବ୍ୟକୁ ଅ ଆ ଆ ନିଶା ଦ୍ରବ୍ୟ ଆଡକୁ ଯେମିତିକି ଆକର୍ଷିତ ହେଇଯାଆନ୍ତି ଅ ଥରେ ଥରେ ଖାଇଲେ। ସେଇ ସବୁ ଜିନିଷ ସେମିତି।
ସେଇଟା ଗୋଟେ ମାନେ କଣ କହିଲ ଅଭ୍ୟାସରେ ପରିଣତ ହେଇଗଲାଣି ପିଲାମାନଙ୍କର। ଆଜିକାଲି ଦେଖିବେ ଆଜ୍ଞା ଛୋ ଛୋଟ ଛୋଟ ଛୁଆଙ୍କୁ ବି ଯଦି ମୋବାଇଲ ନ ଦେବେ ସେ ଆଜ୍ଞା ଖାଉନାହାନ୍ତି।
ଖାଉନାହାନ୍ତି ଏଇ ସବୁ ଜିନିଷ। ତ ଏମାନଙ୍କୁ ଏଇ ସବୁ ଜିନିଷ ରୁ ଆମେ ଯେମିତି କି ଅ ସୋସିଆଲ ମିଡିଆ ହଉ ଏଇ ସବୁ ଜିନିଷରୁ ଟିକେ ତାଙ୍କୁ ଦୂରେଇ ରଖିବା। ନ ଦୂରେଇ ରଖିଲେ କଣ ସେମାନଙ୍କର ଅ ମାନେ ଚି ନିଜର ଚିନ୍ତାଧାରା ବଢିବନି। ସେମାନେ କିଛି ଯେମିତି କହିଲେ କି ଜଟିଳ ଚିନ୍ତାଧାରା କିଛି କରି ପାରିବେନି ଯଉଥିରେ କି ତାଙ୍କର ପାଠ ପଢାରେ ବହୁତ୍ ଅ ସୁବିଧା ସମ୍ମୁଖୀନ ହେବେ। ପରେ ଆ ତାଙ୍କର ଅସୁବିଧା ସମ୍ମୁଖୀନ ହେବେ ସେମାନେ। ତ ସେଥିପାଇଁ ତାଙ୍କୁ ମୋବାଇଲ ରୁ ଦୂର କୁ ରଖିବାକୁ ପଡିବ। ଦୂରୁ କୁ ରଖିଲେ କଣ ତା ମାନେ ସେଇଟା ତାଙ୍କ ପାଇଁ ଭଲ। ତାଙ୍କ ବାପା ମା ଙ୍କ ପାଇଁ ଭଲ। ଯେମିତିକି ଝିଅ ମାନେ
ସେଟା ବାପା ମା ବାପା ମା ଆଜିକାଲି ସେଇଟା ବୁଝୁନାହାନ୍ତି। କାହିଁକି ନା ବାପା ମା ଚାହୁଁଛନ୍ତି କେମିତି ପିଲା ଟିକେ ଆମେ ଟିକେ କେମିତି ମାନେ ଫ୍ରି ହେଇଯିବୁ। ଆଉ ପିଲା ଟିକେ ମାନେ କେମତି ମୋବାଇଲ ରେ ବ୍ୟସ୍ତ ରହୁ ଯେ ଆମେ କାମ କରିପାରିବୁ। ନହେଲେ ଆମେ କିଛି କରିପାରିବୁ।
ସେଇତ।
ଆଜ୍ଞା। ସେଥିପାଇଁ ଆଜ୍ଞା ଆଜିକାଲି ବାପା ମା ବି କଣ କରୁଚନ୍ତି ଆଜ୍ଞା ଛୁଆଙ୍କୁ ମୋବାଇଲ ଦେଇକି ବସେଇ ଦଉଛନ୍ତି, ଦେଖ ଆମେ ଟିକେ କାମ କରିଦଉ। ଆଜ୍ଞା ଆଗ କା ଆଗରୁ କଣ ଥିଲା, ଆପଣ ଯୋଉ କହିଲେ ଆପଣ ଯୋଉ କହିଲେ ପୁରାତନ ଯୁଗ ପୁରାତନ ଯୁଗରେ କଣ ଥିଲା, ଏ ମୋବାଇଲ ନଥିଲା, ତ ଛୁଆଙ୍କୁ ଆଜ୍ଞା କା ଖରେ ଧରିକି ମା ମାନେ କାମ କରୁଥିଲେ। ନହେଲେ ପାଖରେ ବସେଇ ଦଉଥିଲେ। କିନ୍ତୁ ଏ ଏବେ କଣ ହଉଛି ଆଜ୍ଞା ମୋବାଇଲ ଦେଇକି ଦେଇଦେଲେ
ଆଜ୍ଞା। ମୋବାଇଲ ଦେଇଦେଲେ ସେମାନେ ବସିଲେ। ଏସବୁ ଏମାନେ ମା ମାନେ ତାଙ୍କର ଫ୍ରି ହେଇକି ବସିଲେ, କଣ କାମ କଲେ ସେ ପିଲା ତାର ଯାହା ହଉ ଫୋନ୍ ଦେଖୁ ଯାହା ହଉ।
ଆଜ୍ଞା ଆଜ୍ଞା। ଆଜି କାଲି ଆଜ୍ଞା ମାନେ ମାଇଣ୍ଡ ସେଟ୍ ଆଜ୍ଞା ବଦଳି ଗଲାଣି।
ଆଜ୍ଞା। ନିଜର ଚିନ୍ତାଧାରା ବଦଳି ଯାଉଚି ଲୋକମାନଙ୍କର ଏଇଟା ହଉଚି
ଆଜ୍ଞା। ସେଥିପାଇଁ ଆଜ୍ଞା ଆଜି କାଲି ସବୁ ଏମିତି ହଉଚି ନହେଲେ ଆଉ କିଛି ନାଇଁ।
ଆଜ୍ଞା। ସେଇ ପିଲା ବଡ ହେଲା କିଛି ଫୋନ୍ ର ଯୋଉଟା କି ଅ ଯେମିତିକି କିଛି ଯୋଉ ପେଜ୍‌ କୁ ସିଏ ଓପନ୍ କରିବ ଯୋଉଥିରେ କି ଖରାପ ଜିନିଷ ସବୁ ମିଳିବ। ତ ଏଇସବୁ ଜିନିଷ ସିଏ ଆସ୍ତେ ଆସ୍ତେ ତାକୁ ଆକର୍ଷିତ ହେଇଯାଏ ସେ ସବୁ ଜିନିଷକୁ। ତ ସେଥିପାଇଁ ତାଙ୍କୁ ଆଜ୍ଞା ଆଜ୍ଞା ନିହାତି ନିହାତି ଧନ୍ୟବାଦ ଆଜ୍ଞା। ଆଜ୍ଞା।